ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ। ହଁ ମୋ କଥା ଶୁଭିଲା?
କୁହନ୍ତୁ?
ହ୍ୟାଲୋ ହଁ ମୁଁ କହିଲେ କଣ କରୁଚନ୍ତି?
ସାର କି ଆପଣ କଣ କରୁଛନ୍ତି?
ମୋର ଭାତ ହେରିକା ବଛି ଆଉ।
ଖରା ଆ
ଆପଣ ଫୋନ୍
ରୋଷେଇ କୋ ଯାଇ ଗଲାଣି? ଏ ରୋଷେଇ
ହଁ ଭାତ ହେଇଗଲାଣି ଭାତ ହେଇଗଲାଣି।
ଆଉ ଆଉ କଣ ହଉଛି? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।